ହଁ ମୁଁ କହିଲି ସେଇଠି ଚାରିଟାଙ୍କ ସେମିଷ୍ଟାର ସେଇଠି ଦେଇକି ଆସିବ ନାଇଁ।
ହଁ ସବୁ ଚାରିଟା ସେମିଷ୍ଟର ସେଇଠି ସବୁ।
ସେଇ ଗୋଟେ ଜାଗା।
ହଁ ଗୋଟେ ଜାଗାରେ ଆମର। ଆମର ସ ଆମର ଆକ୍ଚୁଆଲି ଦିଟା ପିଲା ଥିଲେ ଦିଟା କଲେଜ ର ପିଲା ଥିଲେ ହେଲା କି। ଆଉ। ଆ-ଆଉ ଗୋଟେ ପିଲାଙ୍କର ଅଲଗା ଟି ସେଣ୍ଟର ପଡିଥିଲା କିନ୍ତୁ ଆମର ସେଇ। ଯୋଉଠି ରହୁଥିଲୁ ସେଇଠି ହିଁ ପରୀକ୍ଷା ଦଉଥିଲୁ ସେଇ କଲେଜ ରେ ହିଁ।
ଏ ମାନେ ଯୋଉ ଜାଗାରେ ରହୁଥିଲ ଆଉ କଉଠି ଯିବାକୁ।
ଯିବାକୁ ପଡୁନଥିଲା ହଁ।
ମାନେ ସେଇଠି ଖାଇଲ ପିଇଲ ସେଇ ମାନେ ଆଉ ଗୋଟେ ରୁମ ରେ ଯାଇକି ଏଇ।
ଆଉ ଗୋଟେ ହଁ ଆଉ ଗୋଟେ ରୁମରେ ସବୁ ଏକ୍ଜାମ ଦଉଥିଲୁ ଅଲଗା କଲେଜ ରୁ ପିଲା ଆସୁଥିଲେ ସେମାନେ ଟାଇମରେ ଆସିଥିଲେ ସେ ସେମାନଙ୍କ ସହିତ ମିଶିକି ଆମେ ଦଉଥିଲୁ। ସେ ହଁ ସେଇ ପାଖାଖି ସେ ସେ ବଧେ ସେ ପାଞ୍ଚ ଦଶ କିଲୋମିଟର ଭିତରେ ରହୁଥିବ ସେମାନେ ବି ସେଇ ଆମରି ପିଲା ଗୁରା ଏଇ ପଡିକା ପିଲାଗୁରା। ଓଡିଶା ପିଲା ହଁ ଯାଜପୁର ନୁହଁ ଏ ସେ ବାଲେଶ୍ୱର ଭଦ୍ରକ ଏସବୁ ପିଲାରା ଆଉ।
ସପୁ ଡିଷ୍ଟିକ ମିସେଇ ମାସିକି ନୋଉଥିବେ ଆଉ।
ସେଇଥିପାଇ ସବୁ ଆମ ଆ ପିଲା ଗୁରା କି ଆମ ଏଠୁକା ପିଲା ଗୁରା ହିଁ ଅଧିକ ସବୁ କରୁଛନ୍ତି ସେଠି ପଢୁଛନ୍ତି। ତାଙ୍କ ପିଲା ଗୁରା ଅଛନ୍ତି ଯେ କିନ୍ତୁ ଏତେ ବି ନଥାନ୍ତିନି ଅ ନାହାନ୍ତି କିନ୍ତୁ ଆମ ପିଲା ଗୁରା ଅଧିକ ସେଠି ପଢ଼ୁଛନ୍ତି।
ସେ ଆନ୍ଧ୍ର ପିଲା ପୁଣି କୋଉଠି ପାଠ ପଢୁଥିଲେ ବି ଇ ଡି?
ସେ ଆମ ଆମ ଆମ ସହିତ ପରୀକ୍ଷା ସବୁ ଦଉଥିଲେ।
ତାଙ୍କର ତ ତାହେଲେ ନିଜ ୟୁନିଭରସିଟି ହେଇଯିବ।
ହଁ ସେଟା ତାଙ୍କ ନିଜ ୟୁନିଭରସିଟି।
ମାନେ ସିଏ ତାଙ୍କର ସେଇଠି ଯୋଉ ମାନେ ତାଙ୍କର ତ ତାହେଲେ ଓହୋ ମାନେ ପ୍ରାଇଭେଟ ହେଲା ମାନେ ତାଙ୍କର ସେଇଟା ଗମେଣ୍ଟ ସ ସହିତ କିଛି ସମ୍ପର୍କ ନାହିଁ।
ନା
ଓହୋ ତା ସେ ପ୍ରାଇଭେଟରେ ପଢିଲା ମାନେ ପଢେଇକି ତାପରେ ସେଇ ଶିଲେ ନ ହେଇକି ସେ ପାଠ ପଢ଼େଇବେ ଆଉ।
ହଁ। ସେମାନେ ବି ସେମାନେ ବି ଆମ ମାନଙ୍କ ସହିତ
ଆମେ କହିଲ ତମେ ଯେମିତି ଠି ଗା ସେଠୁ ପଢିକି ଆସିକି ଏଠି ପଢେଇବ ସିଏ ସେମିତି ସେଇଠି ପରୀକ୍ଷା ଦେଇକି ସେଇଠି ପଢେଇବେ ଆଉ।
ହଁ। ସେମାନେ ଆମ ସହିତ ମିଶିକି ସବୁ ପରୀକ୍ଷା ଦିଅନ୍ତି। ସେ ସେଠିକା ପିଲା ଆଉ ଆମର ଏପଟେ ଆମେ ଓଡିଶା ପିଲା ଅଲଗା ଅଲଗା ସବୁ କଲେଜ ପିଲା ଥିବେ ନା ତ ସେଣ୍ଟର ସବୁ ବଦଳି ଥିବ ଏପଟ ସେପଟ ହେଇଥିବ
ଓହୋ ସେଇ ଗୋଟିଏ ସେଣ୍ଟରରେ କେତେ ପ କେତେ ଜଣ ପରୀକ୍ଷା ଦିଅ?
ତଥାପି ଶହେ ଦେଢଶହ ଏମିତି ପିଲା ଦିଅନ୍ତି।
ମାନେ ସେଠି ଦେଢଶହ ପିଲା ପାଇଁ ଆରେଞ୍ଜ ହେଇଥିବ।
ଅରେଞ୍ଜ ହେଇଥିବ ହିଁ।
ବେଶୀ ପିଲା ଦେଇ ପାରିବେନି।
ନା ନା ବେଶୀ ପିଲା ଆସେ କଲେଜରର ରୁ ତାଙ୍କର ଯୋଉ ରୋମ ଫୋମ କେତେ କଣ ଅଛି ସେଇଟାକୁ ନେଇକି ସେମାନେ ସବୁ ସେଠି ଇଏ କରିବେ ଆଉ ଆଲର୍ଟ କରିବେ ଆଉ।
ଓହୋ ତା ମାନେ ଯୋଉ ଅଲଗା ଅଲଗା ପିଲା ଯାଉଛନ୍ତି ସିଏ ସବୁ ଅଲଗା ଅଲଗା ସେଣ୍ଟର।
ହୁଁ ଅଲଗା ଅଲଗା ସେଣ୍ଟର ସବୁ।
ମାନେ ବିଇଡି କରିବ ମାନେ ଆନ୍ଧ୍ର ହେଇଲେ ଆଗେ ଫାଷ୍ଟ ମାନେ ଅପସନ ଆନ୍ଧ୍ର।
ଆନ୍ଧ୍ର ହ ଆନ୍ଧ୍ର ବହୁତ ସାରା କଲେଜ ଅଛି ସବୁ ବି ଏଡ କଲେଜ ଗୁଡା।
ଆଉ କୋଉ ଷ୍ଟେଟରେ ନାହିଁ?
ହଁ ଅଛି ନା ଅଛି ସବୁ କର୍ଣ୍ଣାଟକ ଅଛି ଆମର କାଶ୍ମୀର ଅଛି
ତାମିଲନାଡ଼ୁ
ତାମିଲନାଡୁ ର ବି ହଁ ଅଛି। ସେମାନେ ଦେଖିବେ ଆଚୁଆଲି ଆମର ଅ ଓଡିଶାର ୟୁନିଭରସିଟି ସହିତ କୋଉ ୟୁନିଭରସିଟି ସେପଟିକା ସେଇ ଷ୍ଟେଟ ର କୋଉ ୟୁନିଭରସିଟି ସହିତ ଇକୋଭଲାଣ୍ଡ ଅଛି।
ହୁଁ ହୁଁ।
ସେଇ ଇକୋଭଲେଣ୍ଟ ଯଉଁଠି ଅଛି ସେଇଠି ସେ ପିଲା ପଢିଲା ଆମ ପିଲା ଓଡ଼ିଶା ପିଲା।
ଆମର ତାହେଲେ ଏଇଠୁ ମାନେ ଆନ୍ଧ୍ର ହିଁ ସବୁ ପିଲା ଯାଉଛନ୍ତି।
ହୁ।
ଦେଖିବା ଏଇ ବର୍ଷ ଟ ଦେଖିବା। ଯଦି ହବ ବିଡ଼ି କରିଦେବା।
ହଁ ମକ୍ସିମମ୍ ସେଇ ଆନ୍ଧ୍ରରେ ହିଁ କରୁଛନ୍ତି ଆଉ। ଆମର ଯେହେତୁ କମ ରହୁଛି ସବୁ ଗଭଣମେଣ୍ଟ ସିଟଙ୍କର ସେଇଥିପାଇଁ ସେ ସବୁ ଆନ୍ଧ୍ରରେ ଅଧିକ ସବୁ କଲେଜ ଗୁଡା ଅଛି ବି ଏ ଡି କଲେଜ ଗୁଡା।
ଆମର ଓଡିଶାରେ କୋଉ କୋଉ କଲେଜ ସହିତ ଟା ଅ ଛି?
ଆମର ସେଠିକାର ୟୁନିଭରସିଟି ଆଉ ଆମର ଯୋଉ ୟୁନିଭରସିଟିଉଛି ଉତ୍କଳ ହଉ ସମ୍ବଲପୁର ହଉ। ଆ ଏମିତି ସବୁ ୟୁନିଭର୍ସ ସତ ତାଙ୍କର ସବୁ ଟାଇପ ଅଛି।
ତମର କୋଉ ୟୁନିଭର୍ସିଟି ଥିଲା ଉତ୍କଳ ନା?
ହଁ
ନା ରେଭେନ୍ସା।
ନା ନା ଉତ୍କଳ।
ଉତ୍କଳ ଟା ବି ଭଲ କଲେଜ୍।
ହୁଁ ହୁଁ।
ସେଇଟା ଗଭର୍ଣ୍ଣମେଣ୍ଟରେ ଯାଉଛି ନା।
ହଁ। ସେଟା ଗୋମେଣ୍ଟ ଅଣ୍ଡର ରେ।
କମେଣ୍ଟ ଅଣ୍ଡର ନାହିଁ।
ଉତ୍କଳ କଲେଜ ଅଛି। ବହୁତ ପୁରୁଣା କଲେଜ ନା।
ହୁଁ ହୁଁ। ପୁରୁଣା ଟା। ବହୁତ ସେ ଆଗରୁ ହେଇଛି ଆଉ।
ଏନସି ଟା ବି, ଆମର ୟୁନିଭରସିଟି ଥିଲା ଭିନେ ବି ଅଛି ୟୁନିଭରସିଟି। ଆଛ ଭିଏନ ହେଇନି ନା କଣ।
ନା ନା ବି ଏନ ଟା ହେଇନି। ଏ ସେଟା କଣ ହବ ବୋଲି ନା କଣନା ହେଲାଣି।
ନା ଏନ୍ ସି ହେଇଯାଇଛି ହେଇଯାଇଛି ହଁ। ଏନ୍ ସି ହେଇଯାଇଛି ଆମର ଚଣ୍ଡିଗୋଲ ହେଇଯାଇଛି। ଆଉ ଏମିତି କଥା ଆଉ।
ତମେ କଉଠି ଏବେ ଜବ୍ କରୁଛ।
ଅଛି ଭୁବନେଶ୍ଵର ଅଛି।
ହଁ ହଁ ହେଟି ରହୁଛନାଇଁ କି?
ନାଇଁ ଘରେ ଅଛି ଚାଲିଛି ୱାର୍କ ଫମ ଚାଲିଛି।
ଓ ହୋ।
ଆଉ ସେୟା କଥା ଆଉ କଣ। ହବି କଣ?
ହବି ତ ସେମିତି ଖେଳାଖେଳି ଯାହା କରେ। ନହଲେ
ଏଇନା ମାନେ ଫୁଲ ମାନେ ଫୋକସ ପୁରା ଗଣମେଣ୍ଟ
ଚାକିରି ଉପ ହଁ ହଁ। ଚାକିରି ଆଗେ ଯେମିତି ହବ ସେଇଟା ଫୋକସ୍ ଚାଲିଚି ପୁରା ଆଉ।
ମେରିଟ ଲିଷ୍ଟା ଆସିଲା ମାନେ କନଫର୍ମ ହେଇଗଲା ଆଉ।
କନଫର୍ମ ହେଇଗଲାହଁ।
ଓହୋ ତାହେଲେ ସେଇଟାକୁ ଅପେକ୍ଷା କରୁଛ ମାନେ ଏଇନାଉ ତ ଆଉ କିଛ ପଢାପଢି କରୁନଥିବ।
ପଢାପଢି ସେମିତି ଚାଲିଛି। ଦେଖା ଦେଖି ବି ଚାଲିଛି। କାରଣ ଧର ଯୋଉ ସେଠି ବି ଯଦି ହେଇଯାଏ। ଯଦି ହେଲା ସେଠି ଯଦି ହେଲା। ତ ସେଠି ହେଲେ କଣସେଟା ଅସୁବିଧା ଟିକେ କଣ ହବ ନା ଟିକେ ଦୂର ହବ ନା। ଦୂର ହବ ତ, ହଁ ଦୂର ହବ, ଯୋଉ ତମେ ଆଉ ଯାହା ଛୁଟିରେ ଯାଇକି ଘରକୁ ଆସିପାରିବ। ନହେଲେ ତ ସେଇଠି ରହିଲ, ହେଲା କିି। ଛୋଟ ଛୋଟ ଛୁଟିରେ ତ ଆସିପାରିବନି। ଯାଇକି ଯୋଉଁ ଦଶ ପନ୍ଦର ଦିନ, ମାସେ କେଉଁ ଛୁଟି ହେବ, ସେ ଛୁଟିରେ ଯାଇକି ଆସିପାରିବା।
ଏଇ ଦଶହରା ନହେଲେ ରଜ ଟାଇମରେ ଆସିବ ଆଉ।
ନହେଲେ ଯାଇକି ରଜ ଟାଇମ, ହଁ ସେଇ ନହେଲେ ସେମିତି ରହିଥିବ ତାପରେ ଆ ସେଠି ପଢାପଢି ପାଇଁ ଚାଲିଛି। ଯଦି ବି ଆଉ କଣ ବାହାରିବ ହେଲା, ଆଉଥରେ ପକେଇକି ଯଦି ପଟେ ହେଇଯିବ ନିଜ ଏରିଆରେ ତାହେଲେ ସେଟା ଭଲ।
ହଁ ତ ମାନେ, ଏଇନା ବି ପାଠ ପଢା ଚାଲିଛି ଆଉ। ମାନେ ସେଠିକି ଗଲେ ମାନେ ସେଠି ସେଠିକି ଯାଇକି ପାଠ ପଢିବ।
ହଁ। ସେମିତି ଚାଲିଛି ଟଚ୍ ଦେଖା ଦେଖି ସବୁ ଚାଲିଛି। ମଝିରେ ମଝିରେ ଆଗେ ଯେମିତି ଚାଲିଥିଲା, ଏତେ ଏତେ ସିରି ୟସ୍ ଏବେ ଚାଲିନି। ଟିକେ ସେମିତି କମି ଯାଇଛି ସିରିଏସ୍ ଟା। ଆଉ କିନ୍ତୁ ଚାଲିଛି ଆଉ।
ଏଇନା ବୁଲାବୁଲି ହଉଛି ଆଉ।
ହଁ ଟିକେ ବୁଲାବୁଲି ହଉଛି ସାଙ୍ଗ ପିଲା ସବୁ ଆ ସହିତ କିଏ କୁଆଡେ ଡାକିଲା କି କୋଉଠି କଣ ଚାଲ ଇଆଡେ ଯିବା ସିଆଡେ ଯିବା। ଆଜି ଯାଅ
ତମ ସାଙ୍ଗ ପିଲା ମାନେ ବାହା ହେଇସାଇଲେଣି ନା ବାହାହେଇନାହାନ୍ତି?
ହଁ ହେଇଗଲେଣି କିଛି କିଛି ଆଉ କିଛି ଅଛନ୍ତି।
ଯିଏ ସବୁ ଜବ୍ ପାଇଁ ଅଛନ୍ତି ସେମାନେ ଜବ୍ ହେଲା ପରେ ସବୁ ବାହା ହେବେ ଆଉ।
ହଁ ଉଁ ହୁଁ ଅଧା ସବୁ ହେଇଗଲେ ଣି ଅଧା ଅଛନ୍ତି ସବୁ।
ଆଉ ରଜରେ କଣ ପଡେ ଭଲ?
ରଜରେ ଫାଷ୍ଟ ଫାଷ୍ଟ ଦିନ ଯାଇଥିଲୁ ଅ ଯୋଉ ଘଟଗାଁ।
ଘଟଗାଁ ତାରିଣୀ।
ହଁ କହିଲା ଚାଲ ଯାଇକି ଆସିବା। ହେଲା ଫୋନ୍ ଡାକିଲା ଏଇ ଯୋଉ ଆମର ଏଠି ଅ ହୁଁ ଏଇ କବାଟ ବନ୍ଦ ପିଲାଟା।
ଓ ହୋ ହୋ। ଆମର ଏଇ ବାଟେ ଯାଜପୁର ରୋଡ ଦେଇ ରୋଡ ଦେଇକି ଯାଇ
ନା ନା ଏଇ ବାଟେ ଅଛି ଯୋଉ ଟମକା ଦେଇକି। ବ୍ରାହ୍ମ ବ୍ରାହ୍ମଣୀପାଳ ଟମକା ହଁ ସେଇ ବାଡେ ଗଲୁ। ଆଉ ମଝି ଦିନ ତ ବୁଲାବୁଲି ଗାଁ ରେ ହେଲା ତାପରେ ଉଁ ଶେଷ ଦିନ ଯାଇଥିଲୁ କପିଳାସ। ଗାଁ ପିଲାଙ୍କ ସହିତ। ବାଇକ ରେ ପଳେଇଲୁ ଚାରିଜଣ।
ଯାହା ହଉ ଭଲ ବୁଲୁଚ।
ହୁଁ। ତାପରେ ଆହୁରି ଗୋଟେ କେଉଁଝର ଗୋଟେ ଜାଗା ଯିବାର ଅଛି ମଝିରେ କଥା ହେଇଥିଲୁ। ।
କେଉଁଝର ତ ଭଲ ଭଲ ଜାଗା ଅଛି। ସାନ ଘାଗାରା ବଡ଼ ଘାଗାରା।
ହୁଁ।
କିନ୍ତୁ ଘଟଗାଁ ତାରିଣୀ ପାଖରୁ ସାନ ଘାଗାରା ଯିବାକୁ ବହୁତ ବାଟ।
ହଁ ବାଟ ଅଛି। କେତେ ହବ କେଜାଣି କେତେ କିଲୋମିଟର?
ସେଠୁ ବା କେତେ ଷାଠିଏ ଭଳିଆ ଦେଖଉଥିଲା। ମୁଁ ଯୋଉ ଲାଷ୍ଟ ଥର ଯାଇଥିଲି ସେଠୁ ଆମେ ମୁଁ ପ୍ଲାନିଂ କରି ଥିଲି ହଁ ଦଶଟା ଏଗାରଟା ବେଳକୁ ଯାଇଁକି ଦିଟା ତିନିଟା ବେଳକୁ ଠାକୁର ମାନେ ଦର୍ଶନ କରିକି ସାନଘାଗେରା ବ ହଁ ସାନଗାଘେରା ବଡ଼ଘାଗେରା ଯାଇଥାନ୍ତି, କିନ୍ତୁ ସେଠି ଯେତେବେଳେ ଯାଇ କି ପ ଦର୍ଶନ ସଇଲା ବେଳକୁ ଚାରିଟା ହେଇଗଲା। ତାପରେ ମୁଁ କଇଲି ନାଇଁ ଆଜି ମତେ ଫେରିବାର ଅଛି ତ ମୁଁ ସେଠୁ କଣ କଲି ନା ଦେଖିଲି କେତେ ବାଟ ରହୁଛି ସାନଘାଗେରା? ତ ଦେଖିଲା ବେଳକୁ ଷାଠିଏ ସତୁରି କିଲୋମିଟର ରହିଲା, ମୁଁ କହିଲି ନାଇଁ ଥାଉ ତ ଆମ ଘରକୁ ପଳେଇବା।
ହଁ।
କାହିଁକି ନା ମୁଁ ନିଜେ କାର ନେଇକି ଯାଇଥିଲି, ତାପରେ ମୁଁ କହିଲି ନାଇଁ ଫାମିଲି ବି ଥିଲା ନା, ମାନେ ରାତି ହେଲେ ଟିକେ ଅସୁବିଧା ସିଆଡେ ମାନେ ଜଙ୍ଗଲ ଜଙ୍ଗଲ ଏରିଆ ତାପରେ ମୁଁ ସେଇଠୁ ପଳେଇ ଆସିଲି। ତାପରେ ସାନଘାଗେରା ବଡଘାଗେରା ବୁଲିବାକୁ ହେଲେ ତମେ ପ୍ରପର ପ୍ଲାନିଂ କରି ଯିବାକୁ ପଡିବ।
ହଁ।
ପୁରା ବଡି ଭୋରୁ ଉଠିକି ଯିବାକୁ ପଡିବ। ମାନେ ଯଦି ତମେ ନ ନହେଲେ ଦି ଦିନି ପାଇଁ ତମକୁ ପ୍ଲାନିଂ କରିବାକୁ ପଡିବ।
ଆଚ୍ଛା। ସେଠି ଆଉ ପାଖରେ କିଛି ନାହିଁ ମାନେ ଏମିତି ସେ ରୁ ଦଶ କୋଡିଏ କିଲୋମିଟର ଭିତରେ।
କିଛି କିଛି ନାହିଁ କିଛି ନାହିଁ।
ଆଚ୍ଛା।
ମାନେ ମୁଁ ଯୋଉ ଯାଇଥିଲି, ସେ ମାନେ ସେଇଠି ଦର୍ଶନ କରିକି ଖାଇକି ମାନେ ରଜ ଟାଇମ କଥା ତ କହୁଛି ଆଉ, ମାନେ ଭିଡ ପ୍ରବଳ ଦର୍ଶନ କରିବାକୁ ବହୁତ
ହଁ- ହଁ ସବୁ ଭିଡ ହେଇଥିବ ପୁରା ଆଉ। ସେଠି ଧାଡି ହେଇକିି ସବୁ ନାଇଁ କି ଧାଡି ସିଷ୍ଟମ ଅଛି।
ହଁ ବା ମାନେ ବହୁତ ଲୋକ ବହୁତ ଲୋକ ତାପରେ ରଜ ଟାଇମରେ ତ ତମେ ଯୁଆଡେ ଯିବ ସିଆଡେ ଲୋକ।
ସିଆଡେ ଲୋକ ହଁ।
ଯୁଆଡେ ଯିବ ଲୋକ।
ଆମେ ସକାଳୁ ଟିକେ ଯାଇଥିଲୁ ତଥାପି ଭିଡ଼ ଥିଲା ସେଠି ପହଞ୍ଚିଲୁ ନଅଟା ବେଳକୁ ମନ୍ଦିରରେ। ତଥାପି ଭିଡ଼ ଥିଲା ହଁ।
ହଁ ଏବେ ତ ମାନେ ଯୁଆଡେ ଗଲେ ଭିଡ ତାପରେ, ଲୋକ ତ ମାନେ ଛୁଟି ମାନେ ଛୁଟି ଟାଇମ୍ ତାପରେ ସବୁ ତିନି ଦିନ ପାଇଁ ଛୁଟି ନା। ସବୁ ଯେ ଯୁଆଡୁ ଆସିଥିବେ ଆଉ। ସେ ମାନେ ଯୋଉଠି ତମେ ଅଲଗା ଟାଇମରେ ଯିବ ଫାଙ୍କା, କିନ୍ତୁ ମାନେ ପର୍ବପର୍ବାଣିରେ ଯିବ ଆହୁରି ଭି
ଭିଡ଼ ହଁ।
ଆଉ ତାପରେ ମାନେ ମୋ ମତରେ ପର୍ବପର୍ବାଣିରେ ନ ଯାଇକି ଏଇ ନର୍ମାଲ ଦିନରେ ଯିବ ବହୁତ ଭଲ।
ହଁ ଟିକେ ଭିଡ଼ ବି କମ ଥିବ, ତମେ ଆରାମସେ ବୁଲାବୁଲି କରିବ ଟିକେ ଶାନ୍ତିରେ ଫେରିବ। ଆଉ ଭିଡରେ ହେଲା ମାନେ କଣ ତମେ ଠେଲା ଫେଲା, ସେ ଭିତରେ ଏତେ ଲୋକ ଥିବେ ଯେ ଆ ଶାନ୍ତି ଲାଗିବନି।
ହଁ ରାଗ ମାନେ ରାଗ ଲାଗିଯିବ, ତମେ ଯାଇଥିବ ଗୋଟେ ମନସ୍ ପୂରଣ କରିଆକୁ ଦେଖିଲା ବେଳକୁ ଲୋକ ତ ଭିଡ ଇଏରେ ଆଉ ମାନେ ଯୋଉଠି ନନା ସେ ବ୍ରାହ୍ମଣ ଥାନ୍ତି ସେ ଟୋଟାଲ ଶୁଣିବେନି।
ହଁ ଶୁଣିବେନି ବା। ସିଏ ଖାଲି ଯାହାର ଦେଖ ଦେଖିବେ ସବୁ ଡାଲରରେ ପଇସା ଅଧିକ ଟିକେ ଥିବ। ଦକ୍ଷିଣା ତା ଡାଲଟାକୁ ଆଗେ।
ସେଇଆକୁ ଟାଣିବି ଆଉ।
ହଁ ନହେଲେ ଜମା ଧରିବେନି।